ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହୁଁ ହ୍ୟାଲୋ।
ହଁ
କଣ କଁ ଥିଲେ
ହଁ ବସିଚି ଆଉ କଣ କରିବି।
ଆଉ ଆପଣଙ୍କ ଆଡେ ମେଘ ପବନ? ମୁଁ ଏଇ ଛାତ ଉପରୁ ବୁଲୁଥିଲି ଆଉ।
ହଁ ହଁ ମେଘ ପବନ ତ ମେଘ ପବନ ମେଘ ଏଇନା ପକଉଥିଲା। ଏ ତିନି ଚାରି ଘଣ୍ଟା ହେଲାଣି ପକଉଥିଲା ଏବେ ଛାଡିଚି ଟିକେ ହଁ।
ହଁ ହଁ ସେ ଆମ ଆଡେ ବି ସେଇ ସେମ୍। ମେଘ ଛାଡ଼ିଚି ଏବେ ସେଥିପାଇଁ ଛାତ ଉପରେ ବୁଲୁଚୁ ଟିକେ ଆମର ଲାଇନ୍ ଫାଇନ୍ ନାହିଁ ନା କରେଣ୍ଟ ନାହିଁ ଆପଣଙ୍କ କାଡ଼େ?
ଆମ ଆଡେ ଏ ଲାଇନ୍ ଟା ମାନେ ଯେତେ ଯାହା ବର୍ଷା ହୋଉ ପଛିକା ଲାଇନ୍ ଟା ରହିବ। ଲାଇନ୍ ଟା କେବେ କାଟିିବେନି।
ମେଘ ଘଡଘଡି ହେଇଚି ପା ଘଡଘଡି ହେଇଚି?
ନାଇଁ ନାଇଁ ଘଡଘଡି ହେଇନି ନର୍ମାଲ ବର୍ଷା ମାନେ ଝିବିଝିପି ମାନେ ଟିକେ ଟିକେ ପକଉଥିଲା ଆଉ ଏ ନାଇଁ ମାନେ ଫାଷ୍ଟ ଏ ଫାଷ୍ଟ ଯେତେବେଳେ ମାନେ ବର୍ଷା ଟା ପକେଇଲା ମାନେ ଘଡଘଡି ଜୋରରେ ହଉଥିଲା ବସ ଟା ପକୋଉଥିଲା ତାପରେ ଲାଇନ୍ ଟା କାଟିଥିଲା ତାପରେ ଫେଣି ଆଇଲା ଲାଇନ୍ ଟା ତାପରେ ଲାଇନ୍ ଆସି ସାରିଲା ପରେ ଫେଣି ଧପ ଧପ ମାନେ ବର୍ଷା ଟା ପକେଇଲା ଟିକେ ଟିକେ ଘଣ୍ଟେ ଦେଢ ଘଣ୍ଟା ପର୍ଯ୍ୟନ୍ତ ପକେଇଲା। ତାପରେ ଏବେ ଛାଡି ଯାଇଚି।
ହଁ।
ଲାଇନ୍ କିନ୍ତୁ ଅଛି।
ଏଇ ଆପଣଙ୍କ ଆଡେ ଅଛି ଆମ ଆଡେ ଦଉନି।
ହଁ ଆପଣ ଆଡେ ନାହିଁ ତାହେଲେ ଲାଇନି
ନାଇଁ ନାଇଁ କମ ପୁରା ଗାଁ ପୁରା ଅନ୍ଧାର ହବଅ ଆସିବ ଯେତେବେଳେ ଆସିବ। ଯଦି ଆଜି ରାତି ଏଗାରଟା ବାରଟା ଭିତରେ ଆସିଲେ ଆସଥିବ ନ ହେଲେ ଯାଇକି କାଲି ଏମତି ଆମେ ହଇରାଣ ଟା ହଉଛୁ ହଁ ବା।
ହଁ ହଁ ଲାଇନ୍ ସୁବିଧା ଟିକେ ନାହିଁ ଆଉ
ଜମା ନାହିଁ ଏଇଟା ଗାଁ ଇଏ ନା ସବୁ ଅ ଡାଳ ଫାଳ ଭାଙ୍ଗିକି ପଡିଯାଉଛି ନା ସେ ତାର ପୁରା ତଳକୁ ନଇଁ ଯାଉଛି।
ହଁ।
ତ ହଁ ଏ ମେଘ ପବନ ଆଉ କୋଉଠି ମାଡ଼ ହଉଛି ଶଙ୍ଖ ଫଙ୍ଖ ଫାଟି ଯାଉଛି। ତ ସବୁଆଡୁ ଯାଉଛି ଇଏ ହଇ ଆଉ
ହୁଁ ହୁଁ।
ଆପଣ କଣ ଖାଇଥିଲେ।
ହଁ ଖାଇଛି ସନ୍ଧ୍ୟା ଆମର ତ ବ୍ୟାଚ ଫିଷ୍ଟ କରିଥିଲୁ ଦିନ ବେଳେ ଏ ଏଇ କରୁ କରୁ ବ୍ୟାଚ ଫିଷ୍ଟି ତ ଜାଣିଛନ୍ତି ସାଙ୍ଗ ସାଥିରେ ମାନେ କଲେ କି କେମିତି କଣ ଖାଇବା ହବ କୋଉ ଟାଇମ ରେ ଖାଇବା ହବ। ହଁ ସକାଳୁ ଆମେ ସକାଳୁ କରିଲୁଣି ଯେ ଦଶଟା ରୁ ଷ୍ଟାର୍ଟ କଲୁ ଯେ ମାନେ ପକୋଡା ଫକୋଡା ଛାଣିକିନା ଆମେ ଭାତ ଖାଇବା ଟାଇମରେ ପକୋଡା ଖାଇଲୁ। ଭ ଭାତ ମାନେ ଆମେ ଦିଟା ବେଳକୁ ମାନେ ପକୋଡା ଛଣା ହେଲା ପକୋଡା ଖାଇଲୁ। ତାପରେ ହଉଛି ଭାତ ରନ୍ଧା ହେଇକି ମାନେ ଚିକେନ ରନ୍ଧା ହେଲା ତାପରେ ଏ ଚାରିଟା ସାଢେ ଚାରିଟା ବେଳକୁ ଭାତ ଖାଇଲୁ। ଆଉ ଭାତ ଖାଇଲୁ ସେଇ ଭାତ ତ ଆମ ପେଟରେ ଅଛି ଏପର୍ଯ୍ୟନ୍ତ ଝଡିନି ସେ ରାତିରେ ଯାହା କରିଥିବେ ଘରେ ଖାଇବୁ ଆଉ।
ଅ ହଁ ସେମିତି ଆମ ଆମର ବି ସେମିତି ହୁଏ ଯୋଉ ଆମେ ଟାଇମି କହିଥିବୁ ମାନେ ନଅଟା ଆମେ ସବୁବେଳେ ନଅଟା କୁ କରିବା ପାଇଁ ସେଠୁ ଯାଉ ଯାଉ ପିଲା ସବୁ ଦଶଟା ଏଗାରାଟା ରେ ଯିବ ଏଗାରଟାକୁ ଗଲାବେଳକୁ ଛଣାହେଇକି ଆମ ଖାଇକୁ ବାରଟା ସାଢେ ବାରଟା ବେଳକୁ ଯୋଉ ଷ୍ଟାର୍ଟର ଯୋଉଟା ଯୋଉ ସେ ଯୋଉ ପକୋଡା ଯୋଉ ଚିକେନ ଚିକେନ ପକୋଡା ଯିଏ ପନିର ପନିର ପକୋଡ଼ା କି ଛତୁ ପକୋଡା ଯିଏ ଯାହା ଖାଇବା ଖାଇବ ତାପରେ ଯୋଉ କଷା ଫସା ହେଲେ ସେଇଟା ଗୋଟେ ଚାଖିବେ କି କା ଯୋଉ କଣ ହେଇଟା ଚିଲି କୋବି ହେଲେ କି ଆଣିକି ଚିଲିକୋବି ଚାଖିବ ପାମ୍ପଡ଼ କହିଲେ ପାମ୍ପଡ଼ ଏମିତି ଖାଇକି ଆମେ ପୁରା ସନ୍ଧ୍ୟାରେ ଆସିବୁ ପୁରା ଯୋଉ ଗୀତ ଗୀତ ସେରା ଆସିବ ଗୋଟେ ଇଏରେ ପୁଅ ପିଲା ସବୁ ବୁଝନ୍ତି ଆମର ସବୁ ମିଶେଇି କରନ୍ତି ନା ଆମ ବ୍ୟାଚ ରେ ପୁଅ ଝିଅ ସବୁମାନେ ଏ ଯୋଉ ଗୋଟେ ଥାଏ ନା ହଁ ଯୋଉମାନଙ୍କର ଲଭ୍ କେସ୍‌ ଥାଏ ସେମାନଙ୍କର ଅଲଗା କିନ୍ତୁ ଆମର ଗୋଟେ ବ୍ୟାଚ ଗୋଟେ ବି ଲଭ କେସ୍ ନାହିଁ ଗୋଟେ ବି ନାହିଁ ମାନେ କେହି କାହାକୁ ଭଲ ପାଇନାହାନ୍ତି ନା ଆମର କେମିତି କେଜାଣି କେହି କାହାକୁ ପୁତୁକି ଜମା ନାହିଁ। ମାନେ କିଏ କାହାକୁ ଭଲ ପାଇବା ନାହିଁ ହଁ ସେ କଣ କହିଲ ସମସ୍ତେ ଭାଇ ଭାଇ ହେଇଗଲେ। ମାନେ କାହାର ମାମୁଁ ପୁଅ ହେଲା ବେଳକୁ ସେ ହଁ ତୁ କାହିଁକି ମୋ ଭଉଣୀ କି ଭଲ ପାଇବୁ ତୁ କାଇଁ ମୋ ଭାଣିଜୀ କି ଭଲ ପାଇବୁ ଏମିତି ତ କଣ ହେଲା ରୁ କେହି-କେହି କାହାର ବି ଏତେ କେତେ ଇଣ୍ଟରେଷ୍ଟ ନ ଥିଲାତ, ସମ ଆମ ବେଳକୁ କଁ ପାଇଁ କି ହେବ ଏତେ ବି ଇଏ ନଥିଲା ଏବେ ଛୁଆ ର ସବୁ, ଷଷ୍ଠ ର ନଷ୍ଟ ନା ଆଉ,
ହଁ-ହଁ, ଏବେ ତ କଣ କୁହନି ଆଜିକାଲିକା ଏ ଯୁଗରେ ଯାହା ହଉଛନ୍ତି ମାନେ ଛୋଟ-ଛୋଟ ଛୁଆ, ଗୋଟେ ଫୋନ, ହଁ ଖଣ୍ଡେ-ଖଣ୍ଡେ ଧରିକି ଯାହା ହଉଛନ୍ତି କୁହ ହଁ,
ତୁ କଲେଜ୍ ଜାଇହେ?
ହଁ-ହଁ-ହଁ ଅନଲାଇନ କ୍ଲାସ ତ ଆମର ଚାଲିଲାଣି ଦି ହଜାର ଉଣେଇଶ ମସିହାରୁ, ସେ ଯୋଉ କୋଭିଡ ନ ଆସେ ସେ ଫୋନ ନ ଧରନ୍ତି ସେ ଅନଲାଇନ୍ କ୍ଲାସ ନ ହୁଏ, ନା ହଁ-ହଁ-ହଁ, ତେଇ ଉଣେଇଶି ରୁ ପୁରା ହେଇଗଲାଣି ଆଉ,
ତାକୁ ଖାଇଲା କୋଭିଡ଼ି,
କୋଉଡି ଓଡ଼ିଶା କୁ ଖାଇଲେ ଏବେ ବି ସୁଦ୍ଧା ଖାଉଛି ଅଧା-ଅଧା, ଖାଉଛି ଖାଇ-ଖାଇ ଆସିଲାଣି ହଁ ଆଗକୁ ବି ଖାଇବ,
ନା ଆମୋ ଟାାଇମରେ, ପିଲାମାନେ ସବୁ ଆମେ ମାନେ ସବୁ ଏ ଯୋଉ ବାଲିଗୁଡିରେ ଭାତ ରନ୍ଧା, ଯୋଉ ସଢଡେଇ କାଞ୍ଚି ଏ ଫୁଲକୁ କାଟ୍ ଟିକି ରୋଷେଇ ଆମ ବେଳୁ ଆଉ ଏବେ କା ଛୁଆ ଏବେ କା ଜିନିଷ ମୋ ଖୁଡ଼ୀ,
ଟାଇମ୍ ରେ ବି ସେମିତି ଆମେ ଛୋଟ ବେଳେ ଆମେ ଯେତେବେଳେ ଛୋଟ-ଛୋଟ ହେଇଥିଲୁ, ସେଇଟା ଆମେ ନିଜେ-ନିଜେ ସଡେଇରେ ମାନେ ରାନ୍ଧିକିନା ଭାତ-ଭାତ ଚାଉଳ ପକେଇକିନା, ନିଆଁ ଫିଆଁ ଲଗେଇକି ମାନେ ଗୋଟେ ରୋଷେଇ, କଲା ବେଳିଆ କ କରୁ ସେମିତି ସାହିରେ ଯୋଉଠି କରିଥିବୁ, ମାନେ ସାହି ଲୋକ ଯିଏ ଦେଖିବା ଆରେ କାହିଁ ନିଆଁ ଲଗଉଛ ଏଠି ତା ଆରି ଫାରି ପଡ଼ୁଥିବ, ନିଆଁ ଲାଗିଯିବ ଏମିତି ହବ ସେମିତି ହବ ଆମକୁ ତଡନ୍ତି କେତେ କୁହ କଥା କୁହନ୍ତି, ଆମେ ପୁଣି ପଳେଇ ଆସୁ ଘରକୁ ଆମେ ସେଇ ଛୁଆ ଦିନ କଥା କହିଲେ ମାନେ ସରିବନି, ମାନେ ସେ ଗୋଟେ ଅଲଗା ପ୍ରକାର ମ ମାନେ ସେ ହଁ, ହ ଆପଣ ସେଆଡ଼େ ମାନେ କେମତି କଣ ମାନେ ରଜ ଗଲା କେମତି କଣ ମାନେ କଲେ, ନାାଇଁ ସେମିତି କିଛି କରୁନାହାନ୍ତି? ହ୍ୟାଲୋ,
ହଁ ରଜ ସେଇ ରଜ ଉତ୍ସବ ସମସ୍ତେ ଡାକିଥିଲୁ ଉଁ ମାନେ, ଆମ ଗାଁ ଝିଅ ମାନେ ଯୋମାନେ ବାହା ହେଇ ଯଉମାନେ ଅନ୍ ମରେଟ୍ ସମସ୍ତଙ୍କୁ, ଡାକିଥିଲୁ ତ ସମଜେ ଆସିକି ଯୋଗଦାନ ଦେଇଥିଲା ପଇସା ଫର୍ସା ହେଇଥିଲା, ନବେ ହଜାର ସମଥିଙ୍ଗ ଏମିତି ହେଇଛି, ତ ସେଇଟା ସବୁ ଅଛି କିନ୍ତୁ କିଛି ଖର୍ଚ୍ଚ ହେଇନି କଣ ହବ କିଛି ଆମେ ଜାଣିନୁ ଆପଣଙ୍କ ଆଟେ ଯେମିତି,
ଖର୍ଚ୍ଚ ହଉ ବୋଲି କିଛି ଏମିତି ତ ଖର୍ଚ୍ଚ ନହିଁ କିଛି, ହଁ ଆମ ଆଡ଼େ ତ ସେଇ ରଜ ଦୋଳି ପଡ଼ିଥିଲା ଝିଅ ଝିଅଣି ଆଇଥିଲେ ସମୁଦେଙ୍କ ଘରକୁ, ଅ ମହୋତ୍ସବ ଗୋଟେ ହେଇଥିଲା ଆମ ତିନି ଦିନିଆଙ୍କ ମହୋତ୍ସବ ହେଇଥିଲା, ସେଇ ଲେଡିଜ ମାନଙ୍କର ସେ ଯୋଉ ମ୍ୟୁଜିକ୍, ସେଇ ୟା ସବୁ-ସବୁ ମାନେ କଣ ହେଇଥିଲା, ତ ମାନେ ପୋଡ଼ପିଠା ଯୋଉ କମ୍ପିସନ ଗୋଟେ ହୁଏ, ସେଥିରେ ଭାଗ ନେଇଥିଲେ ସମେତେ ଖେଳକୁରେ ସବୁ ମାନେ ଛୋଟ-ଛୋଟ ଛୁଆ, ଆମର ଡ୍ୟାନ୍ସ କରିଥିଲ ମାନେ ଷ୍ଟେଜ ପ୍ରୋଗ୍ରାମ ହେଇଥିଲା ତ କରିଥିଲ ରଜ, ଏଟା ଏଇ ଭାବରେ ଆମର ପାଳନ ହେଇଥିଲା,
ହୁଁ-ହୁଁ, ଅପା ଆପଣଙ୍କ ଘରେ ସବୁ ଭଲ?
ହଁ ଘରେ ତ ସବୁ ଭଲ ହଁ। ଆଉ ଘରେ ଆପଣ ମାନେ କେମିତି କଣ ମାନେ କିଏ କିଏ ଅଛନ୍ତି ଆପଣଙ୍କ ଘରେ?
ମୋ ବାପା, ମାମା, ଜେଜେମା ଆଉ ଆମ ସାନ ଝିଅ ମୁଁ ଆଉ ଆମ ସାନ ପୁଅ ଆଉ ତ ସେମାନେ ସବୁ ହଷ୍ଟେଲ ମୁଁ ଏକା ଘରେ ଆଉ।
ହଁ ହଁ ଆପଣ ତାହେଲେ ଏତିକି ଅଛନ୍ତି। ହଁ। ହଁ ମୁଁ କହିଲି ରା ରାତି କଣ କେମତି ମାନେ ରୋଷେଇ? ହ କଣ କଣ ମାନେ ଆଇଟମ ହବ?
ଆଜି ରୁଟି ମାନେ ଲାଇନ ନାହିଁ ନା? ତ କିଏ ଧରିକି ଅଲରେଡି ରଖିଦେଇଥିବେ?
ହଁ।
ଆଉ ରହିଲା ଭଜା ଫଜା ମାମା କଣ କରିବ?
ହଁ ମାନେ ଆଜି ତ ବାରଟା ମାନେ ଆଜି ବୁଧବାର ମାନେ କେମିତି କଣ ଆଜି ହେଇଥିଲା ନନଭେଜ ଉପରେ?
ନନଭେଜ ଉପରେ? ହଁ ହଁ ସେ ଆମର ତ ଆଇଁଷ ପଶେନି ଆମ ଘରେ ମୁଁ କହିଥିଲି। ଆମ ଘର ପଇସା ଫଇସା ନାହିଁ ମାନେ ପିଆଜ ରସୁଣ ବି ନାହିଁ ଶୁକ୍ରବାର ପୁରା ବନ୍ଦ। ଗୁରୁବାରେ ମୋ ପାଇଁ ବନ୍ଦ। ଶନିବାରେ ମୋ ପାଇଁ ବନ୍ଦ।
ହଁ ମାନେ ସବୁ ସେ ଗୁରୁବାରେ ଶନିବାରେ ତ ସମତିଙ୍କ ଘ ବନ୍ଦ ଆଜି ମାନେ ନନଭେଜ ବାରଟା ମାନେ କେମିତି କଣ ତଥାପି ଆଇଁଷ ଆସିଥିବ ଯା ବି ହେଲେ ଘରକୁ? ନା ଖାଆନ୍ତି ଆଇଁଷ।
ମୁଁ ଖାଏନି।
ହଁ ହଁ ଆପଣ ତାହେଲେ ଖାଆନ୍ତିନି, ଘରେ ସମନ୍ତେ ଖାଆନ୍ତି।
ନାଇଁ ନାଇଁ ବାପା, ମାମା, ଜେଜେମା ଖାଆନ୍ତିନି ସେମାନେ ସବୁ ଦୀକ୍ଷା। ମୁଁ ବି ଦୀକ୍ଷା ନେଇଥିଲି କିନ୍ତୁ ମାନୁ ନଥିଲି। ମାନେ ପ୍ଲସ ଟୁ ପର୍ଯ୍ୟନ୍ତ ବାହାରେ ନା ତ ମୁଁ କରିନି ଏଇ ଯୋଉ ଘରେ ରହିଲି ନା ବିଡିଟା କରୁଛି ଡିଷ୍ଟାନ୍ସ କୋର୍ସ ତ ଏଇ ବର୍ଷ ତୁ ମୁଁ ଛାଡି ଦେଇଛି। ବର୍ଷେ ହେବ ଆଉ ଛାଡିସାରିଲିଣି।
ହୁଁ ହୁଁ ଆପଣ ତାହେଲେ ଦୀକ୍ଷା ନେଇଛନ୍ତି ତାହେଲେ କହୁଛନ୍ତି। ଏବେ ବି ସୁଧା ନେଇଛନ୍ତି?
ମାନେ ନେଇଛି ତ ମୁଁ କେବେଠୁ ନେଇଛି କିନ୍ତୁ ମୋ ମା ମାନେ କରୁନଥିଲି ଯେମିତି କରନ୍ତି ଦେଖି ଦୀକ୍ଷାର ଦୀକ୍ଷା ପଢିବ ତ ତାଙ୍କର ଗୋଟେ ମନ୍ତ୍ର ଅଛି ମାନେ ମାନେ ଯୋଉଟା ସ୍ୱସ୍ତିକିି ହଁ ତ ସେଇଟା ମୁଁ ହେରା କିଛି କରିନି କରିନଥିଲି କରୁନଥିଲି ପ୍ଳ ସେଇ ଟାଇମରେ ସେତେ ବେଳେ କଣ କହିଲ ଗୋଟେ ମାଇଣ୍ଡ ଅଲଗା ଟାଇମ ଛୁଆଳିଆ ଟାଇମ୍। ସେତେବେଳକୁ ଟିକେ ଅଲଗା ମାନେ ସେତେବେଳକୁ ମୁଁ ବୁଝୁନଥିଲି ଯେ ଦୀକ୍ଷା କଣ? ମୁଁ ମାନେନି ଆକ୍ଚୁଆଲି ସତ କଥା ହେଲା ମୁଁ ଠାକୁରଙ୍କୁ ମାନେନି।
ହଁ।
କିନ୍ତୁ ଧୀରେ ଧୀରେ ଧୀରେ ଧୀରେ ଅ ମାନି କି ଏବେ ଏତେ ମାନୁଛି ଯେ ସବୁତକ ବାର ମୋର। ରବିବାର କରୁଛି, ସୋମବାର କରୁଛି, ମଙ୍ଗଳ କରୁଛି, ଖାଲି ବୁଧ ଯାହା କରୁନି। ଗୁରୁ କରୁଛି ଶୁକ୍ର କରିନି ଶନି ରବି ଚାଲିଛି। ସବୁ ବାର ମୋର ଚାଲିଛି ମୋ ମାମା କ ବାବା କହିଲେ ରବିବାରଟା ତୋର କଣ ହଉଛି ମୁଁ କହିଲି ସୂର୍ଯ୍ୟ ବାର ଅଛି। ବାପା କହିଲେ ସୂର୍ଯ୍ୟ ଚନ୍ଦ୍ର ତାର ସବୁ ଧରିଥା।
ହୁଁ ହୁଁ ମୁଁ କହିଲି ଯୋଉ ଆପଣ ଯୋଉ ଆପଣ ଯୋଉ ଦୀକ୍ଷା ନେଇଛନ୍ତି ମାନେ ହେଇଟା କଣ କୋଉଥି ପାଇଁ ନିଆଯାଏ ଦୀକ୍ଷା?
ହୁଁ। ଏଟା ହଉଛି ସତସଙ୍ଗ ଯୋଉ ଜାଣିଥିବେ ତ ଯୋଉ ପୂର୍ବନ୍ତେମ ହଁ ହଁ ସେଇଟା ଅନୁକୁଳଚନ୍ଦ୍ରଙ୍କର ଯୋଉ ଦୀକ୍ଷାଟା ଅଛି ଭୁବନରେ ବି ଅଛି ତାର ଦୀକ୍ଷା ଏଟା ହଁ।
ମାନେ ଦୀକ୍ଷାଟା ମାନେ କୋଉଥିପାଇଁ ନିଆଯାଏ ମାନେ ଦୀକ୍ଷାରେ କିଛି କାରଣ?
ଦିକ୍ଷ ହଁ ଦିକ୍ଷା ଏଇଟା ଆମ ମାନେ ସବୁ ବିପଦରୁୁ ସେ ଉଦ୍ଧାର କରେ। ଯୋଉଟା ଆମେ ଜାଣିଛୁ ଏତିକି ହେଲା ଆଉ ହଉଛି ମନ ମାନେ ମନରେ ଗୋଟେ ଶାନ୍ତି। ସନ୍ଧ୍ୟାକୁ ତାର ମାନେ ପଢିବ ସକ ମାନେ ସକାଳେ ସନ୍ଧ୍ୟାରେ ଯୁହାର ହବ। ପ୍ୟାରେଣ୍ଟସଙ୍କୁ ମାନେ ଆମ ବାପା ମାଆଙ୍କୁ ଯିଏ ବଡ ଥିବ ହଁ ମତେ ଭଲ ଲାଗେ ମୁଁ ଏ ଥିରେ ଏତିକି ମାନେନି ମୁଁ ବେଶୀ ମାନେ ଏ ଯୋଉ ହନୁମାନ ଠାକୁରଙ୍କୁ। ଶିବ ହନୁମାନ ଆମ ଗାଁ ଠାକୁରାଣୀ। ମୁଁ ସମସ୍ତଙ୍କୁ ମାନେ କହିବାକୁ ଗଲେ ଅଧା ରୁ ଅଧା ମୁଁ ହିଁ ମାନେ ସବୁ ଠାକୁରଙ୍କୁ କିନ୍ତୁ ଏଇଟା ମୁଁ ଦୀକ୍ଷ କ୍ଷା ନେଇଛି ନା ଏଇଟା ଟିକେ କରିବାକୁ ପଡିବ। ଅ କରେ ଆଉ। ହୋଉ ଆଉ ମୁଁ ଆପଣଙ୍କୁ ପରେ କଲ୍ କରିବି।
ହୋଉ।